କଣ କରୁଚୁ?
ଏଇ ଜଷ୍ଟ ଖାଉଥିଲି ଟିକେ ଛେନା କଦଳୀ।
ଓହୋ କଣ ଖାଇଲୁ ଯଉ ହଁ ହଁ ଛେନା କଦଳୀ ଖାଇଲୁ ଆଉ କଣ ଖବର ଭଲ?
ହଁ ସବୁ ଭଲ ତୁ ତ କାଲି ଗ୍ରୁପ୍ କଲ୍ ରେ ନଥିଲୁ।
ହଁ କହ କଣ ହେଲା କହିଲା।
ହଁ ଆଉ ପ୍ଲାନ୍ ଫାଇନାଲ ହେଲା କି ଯୋଉ ଆମର
ଆ ଛ
କଣ କହିଲୁ ପ୍ଲନ୍ ଫାଇନାଲ ହେଲା କି ଜୟଦେବାଟିକା ଯିବା ରବିବାର୍।
ଓହୋ କେମିତି କଣ ଯିବା?
ଆମେ ବସ୍ ରେ ସେମାନଙ୍କ ଦେଖିଛନ୍ତି ଦଶଟା ବେଳେ ଯିବା ଆସିକି ସେ ଆସିବା ସେଇ ପାଞ୍ଚଟା ଛଅଟା ବେଳକୁ ଆଉ।
ଓହୋ ସୋହାୟୁନିଭର୍ସିଟି ତ।
ହଁ ସୋହଳାୟୁନର୍ସିଟି।
ହଉ ପହ ଦିନ ତ ଆଉ।
ହଁ ପହଦିନ ବା ଓ ପହଦିନ।
ହଁ।
ଆଉ କାଲି ଆମ ଗର୍ଲ ସାଙ୍ଗ ଉଠିବି।
ହଁ ହଁ ହଁ ସେଟା।
କାଲି ପାଇଁ ରାଜୁର ମୋର କଥା ହଉଥିଲୁ ସେଇ ଓରିଓ ସେଖ କୁ ପାସ୍ତା ହବା ବା।
ହଁ ହଁ ହଁ ମଗି ଟା ଚେଞ୍ଜ ହେଇଗଲା ଓଡି ସେ କରିବା।
ହ ମ୍ୟାଗି ମୁଁ ଖାଇନିବି ତ
ସେଇଥିପାଇଁ ହିଁ ତ ହଁ ପାସ୍ତା ହେଲେ ଗୋଟେ ପୁରା ସ୍ପାଇସି କରିବା ପାସ୍ତା ଟା ତାପରେ ପରିବ ସେ ପୁରା ଥଣ୍ଡା ଥଣ୍ଡା ଆଉ ବଢିଆ ଲାଗିବ।
ହଁ ଆଉ ଜୟଦେବା ଟିକା ପ୍ଲାନ ଦିନ ଉନ ଖେଳିବା ଆଉ କିଛିଟା ଗେମ୍ ଖେଳିବା ମିନି ପିକନିକ ବି ହବ।
ହଁ ହଁ ଆମେ କାଲି କଥା ହେଇଯିବା ମାନେ ଆଗୁଆ କିଏ କଣ ଅର୍ଡର କରିବ।
ହଁ ହଁ। କାଲି ହିଁ ଡିସାଇଡ କରିଦବା ପରଦିନ ନେଇଯିବା ଆମେ ଯୋଉ ମିନି ପିକା ଷ୍ଟାର୍ ବେଳେ କରିବା ଲାଷ୍ଟ ବେଳକୁ।
ମିନି ପିକନିକ ଟା ଦେଖିବା ସେଇଠି ଯାଇକି ଫାଇନାଲ କରିବା ଆମେ ତ ନେଇଯାଇଥିବା। ଦେଖିବା ଯେତେବେଳେ କଣ ସୁବିଧା ଦେଖିକି ଆଉ କରିବା ଆଉ
ନାଇ ଯଦି ନେଇଯାଇଥଥିବା ତାହେଲେ ସାଙ୍ଗେ ଆ ଷ୍ଟାର୍ଟିଂ ରେ ଗଲେ ବେଟର।
ହଁ ହଁ ଆଗ କାମ ସାଧ କାରଣ ସେଇଟା ଆମର ସବୁବେଳେ ରହିଯାଉଛି ମାନେ କରିପାରୁନାହିଁ।
ହଁ ସେଇଟା କାମ ସାରି ଦେଇେଇକି ତାପରେ ଯାହା ମସ୍ତି ମୁଁ ବହୁତ ସାରା ଗେମ୍ ଭାବିଛି ଖେଳିବା ଆଉ
ରେଡଡି ତାପରେ ରିଲସ ବି ବହୁତ ସାରା ବନେଇଦବା।
ରିଲ୍ ବା କଣ୍ଟେଣ୍ଟ ଦେଖିନି।
ଓହୋ ହଉ ଆଉ କାଲି କିନ୍ତୁ ଗୋଟେ ନହେଲେ ଆମ ଘରେ ଗୋଟେ କଣ ବନେଇଦବା?
ହଁ ଘରେ ବାଲା ସେ ଯୋଉ ମେକଅପ୍ ବାଲା ଭାବୁଛୁ ତ
ହଁ ବେ ହଁ ସେଇଟା ବଢିଆ ହବ ସେଇଟା ବନେଇଦବା।
ସେଇଟା ବନେଇଦବା ଆଉ ଆଉ କିଛିଟା କଣ୍ଟେଣ୍ଟ ଦେଖିବା କଣ ବନେଇଦବା ଆଉ
ଓହୋ ପା ଏ ଯୋଉ ତନୁ ମତେ ମେସେଜ କରିଛି କଲ କରିବି ଓ ହ ହଉ ହଁ ଆଉ କଣ କହ?
ହଁ ଆଉ ମୁଁ ଏଇ ରସୁଣ ଛାଡ଼ଉଛି।
ଆମେ ସେନ କେତେବେଳେ ବାହାରିବା ମାନେ ସକାଳ।
ସକାଳ ଦଶଟା ରୁ ବାହାରିଲେ ଠିକ ହବ ଆଉ
ହଁ ଦଶଟା ବେଳୁ ମାନେ କେତେ ନମ୍ବର ବସ ରେ ଯିବା।
ସେଇଗୁଡା ସବୁ ତୁ ଦେଖିବୁ ବସ ଦେଇଥିବ।
ହଁ ହଉ ମୁଁ କହଲି ତମେ କାଲି ଫାଇନାଲ କରିଦେଇଛ କାଲି ମୁଁ କଣ କହିଲୁ? ଆମର ଘରେ ସମସ୍ତେ ଅଛନ୍ତି ମୋର ଭଉଣୀ ହେରିକା ସମସ୍ତେ। ପଳେଇ ଆସୁଛନ୍ତି ମୁଁ ତିନି ଚାରି ଦିନ ହେଲାଣି ବ୍ରିଟ ରେ ହିଁ ମାନେ ଚାଷ କରି ମୁଁ ଖୁଡିବ ରହୁଛି ତ ମୁଁ କାଲି ହଠାତ୍ ମତେ ରାଜୁ କହ ଲାଗି ଯେ ଗ୍ରୁପ କଲ କରିବାକୁ। ସେତେବେଳେ ମୁଁ ଥିଲି ଘରେ ମୁଁ କହିଲି ହଉ ହଉ ତୁ ଗ୍ରୁପ କଲ କରିବୁ ତାପରେ ମୁଁ କହିଲି ପାହଲ ତରା ତ ପଳେଇବେ କମ୍ପ୍ୟୁଟର କ୍ଲାସ ତାପରେ ସେ କ ଯେ ନାଇଁ ମୁଁ ଦେଖିକି କରିି ପଚାରିକିନା କଣ? ତାପରେ ତମେ କଲା ବେଳକୁ ମୁଁ ନଥିଲି ମାନେ ସେତେବେଳକୁ ଦେଖିଲ ବଳକୁ ମୁଁ ନଥିଲି ତାପରେ ମୁଁ କହିଲି ହଉ ତମେ କଥା ହେଇଯାଅ ମୁଁ ଜାଣିବି ପରେ ତମେ ତ କହିବ ଆଉ।
ହଁ ମୁଁ ବି କଥା ହେଇନ ବା ମୁଁ ଅଳ୍ପ ଟିକେ ଲାଇନ ରେ ଜଏନ କରିଥିଲି ତାପରେ ମୁଁ ମୋର କାଲି ଥିଲ ମୁଁ କମ୍ପୁଟର କ୍ଲାସ କାଲି ଯାଇନି।
ଓହୋ ହୋ ହଉ ମତେ ସେ କହୁ ଥିଲା ନାର ତ ଭାଇଙ୍କ ଜନ୍ମଦିନଥିଲା ତ କମ୍ପୁଟର କ୍ଲାସ ଯିବୁନି ବୋଲି ହଁ ମୁ
ନା ପରା ଆମେ ଏକସେପ୍ଲାଣ୍ଟ ଗଲୁ। ଏସପ୍ଲାନେଡ ରେ କିଣିଲୁ ଭାଇର ଆଇକାଡ। ତାପରେ ବାହାରେ ଖାଇକି ଆସିଲୁ ଗୋଟେ ସ୍ଵାଦିଷ୍ଟ ଫାମିଲି ରେଷ୍ଟୁରାଣ୍ଟ ଅ ସେଠି।
ହଁ ହଁ ହଁ ହଁ ଜାଣିଛି।
ସେଟା ଭଲ ଥିଲା ଏବେ ମୁଁ ଭାବୁଛି କି ଆମେ ମାନେ କେବେ ଗଲେ ସ୍ଵାଦିଷ୍ଟ ଖାଇବା।
ହଉ ତାହେଲେ ଭଲ।
କାହିଁକିନା ଭଲ ଜାଗା ଟା ଆ ଖାଇବା ବି ସବୁ ପ୍ରାଇଜ। ମାନେ ବିଶ୍ଵାସ କରିନି ଆମେ ଦିଟା ବିରିୟାନୀ ମଗେଇଲୁ ଗୋଟେ ନୁଡଲସ। ଆମର ବିରିୟାନୀ ବଳିଛି। ଆମେ ନେଇକି ଆସିଲୁ ରୁ ବା ମମ୍ବା ମୁଁ ବହୁତ କଷ୍ଟରେ ସାରିଲୁ।
ଓହୋ ସେଇନା ତ ତମର ଯୋଉ ଚୁନା ଲାଗିଗଲା ମନେଉଛି ଟିକେ ଫୁଲ ପ୍ଲେଟ।
ହଁ ବାସ ତା ଅପେକ୍ଷା ତ ସିଏ କେତେ ନେଲା ଦୁଇଶହ ଚାଳିଶ ଏଠି ଯୋଉ ବିରିୟାନୀ ଆମେ ଖାଇଲୁ ଦୁଇଶହ ଦଶ ଆଉ ଫୁଲ ମାନେ ଦି ଜଣ ଆରାମ ସେ ଖାଇବେ ପୁରା ପେଟେ।
ଭଲ ତ ତମର ଓଲଟି ମାନେ ହଉନଥିଲା ସେ ସେଇଟାରେ ଯୋଉ। ଦୁଇଶହ ଦଶ କୁ ଭଲ ତ ହଁ।
ଦୁଇଶହ ଟଙ୍କାର ବଢିଆ ନୁହଁ ଚିକେନ ବିରିୟାନୀ ଟା ଦୁଇଶହ ଭେଜ ବିରିୟାନୀଟା ଶହେଅସି।
ଆହୁରି ଭଲ ତ ହଁ।
କ୍ୱଵଣ୍ଟି ସେମ ମାନେ କ୍ୱାଣ୍ଟି ଦି ଜଣଙ୍କର ହିଁ ସେମ ଅଧିକା ଅଧିକା।
ହଁ ଆଉ।
ମୁଁ ଖାଉଥିଲି ମାନେ ପନିର ବି ବଡ ପିସ୍ ପଡିଥିଲା।
ଓ ହୋ କାଲି ଗୁରୁବାର ଥିଲା ନା ସେ
ମୋ ଭାଇ ଚିକେନ ଖାଇଦେଲା କାଲି ଫାଷ୍ଟ ଟାଇ ଗୁରୁବାର।
ଓହୋ ସେ ବି ଖାଉ ନଥିଲେ କି? ଓହୋ ଜନ୍ମଦିନଟା ସେଥିପାଇଁ ଆଉ।
ଇଚ୍ଛା ହେଲା ମାମା ମଁ ମାମା କହିଲେ ମାମା କହିଲା ମାମା ମନା କଲା ମନା କଲା ସେ କହିଲା ହଉ ଛାଡ। ଖାଇଦେ ଯା କହୁଛ ଖାଇଦେଲା ତା ପରେ।
ହଁ ଭାଇ ଅଛନ୍ତି ନା ପଳେଇଲେଣି?
ଅଛି ସେ ସେ ସଣ୍ଡେ ଯିବ।
ଓହୋ ହଁ ସଣ୍ଡେ ମାନେ ଆମେ ଯଉଛନ୍ତି ମାନେ ହ
ହଁ ସିଏ କେତେବେଳକୁ ଯିବ କେ ଜାଣି ମୁଁ ପଚାରିନି ଆଉ।
ବିକାଶ ସାରଙ୍କୁ କେବେ ଗୋଟେ କଲ୍ କରିବାବେ।
ଆଉ କଣ କଲ କରି ରଜ ପାଖାପାଖି ହେଇଗଲାଣି।
ହଁ ବେ ଏଇଟା ବି ଠିକ ମାନେ ମାନେ ସତରେ ଏଇଟା ବି ଠିକବେ। ମୁଁ ଖାଲି ଭାବୁଛି ଆମେ ଯଦି ମାନେ ଏମତି ଆଡମିସନ ପାଇଁ ଯାଇଥିବା ଆଉ ବିକାଶ ସାର କହିବେ। ଆଉ ମାମାହରିକା ଯଦି ପାଟି ଗଲି କହିଦେବେ ଏମିତି କଣ କରିବା?
ଆମେ କଲେଜ ନା ତ କହିନିଁ କି ସାର୍ ଆମେ ଯାଇଛୁ ବୋଲି ସାର୍ ଜାଣିଛନ୍ତି ଏଆଇର। ତ ହଉଛିି ମଝିରେ ମଝିରେ। ସେଇଠିକୁ ଯାଇଛି ତ ସେ ତ ସାର୍ କିଛି ଡାଉଟ ବି କରିବେନି ଆଉ ସାର୍ ତ ଯାଉନାହାନ୍ତି ଏଇଆଇବାଲାକୁ।
ହୁଁ ହୁଁ ତାହେଲେ ହେଲା ଆମେ ତ ଯାଇଛେ ଗୋଟେ ଫଟୋ ତ ଅଛି।
ଆମେ ତ ଗୋଟେ ଦିନ ବି କଲେଜ ବାହାନା କରିନକି ପ୍ରୋଜେକ୍ଟ କରିବା ପାଇଁ ଯାଉଛୁ।
ନା ଗୋଟିଏ ଥର କରିଥିଲେ ବେ।
ଗୋଟେ ଥର କରିଥିଲେ ଫାଷ୍ଟରେ ଷ୍ଟାରଟିଙ୍ଗ ରେ ବୋଧେ।
ପୁରା ଷ୍ଟାର୍ଟିଂଟା ଯୋଉ। ମୁଁ କୋଉଟା କହିଲୁ ଯୋଉ ଯାଇଥିଲେ ଯେ ତା ପୂର୍ବ ଦିନ ଯୋଉ ଆମେ ଗଲେ ମନ୍ତ୍ରମୁଗ୍ଧ ହେଲା।
ଆଚ୍ଛା ଆଚ୍ଛା।
ସେଇଟା ଗୋଟେ ହିଁ ଆଉ ନାହିଁ ଆଉ କ ଏାଇ ସିଆଡ ଘର ଲୋକ ଏତେ କାହିଁ କଥା ହେବେ ଯେ। ଯାହା ସେ ରଶ୍ମିମ ଯାହା କହିବେ ଯଦି ମାନେ ଉଠେଇକି ର ଯଦି କହିବେ କହିବେ ନହେଲେ ଆଉ କେହି
ଆରେ ତୋର ସ୍କଲରସିପ ଆଇସିଲା ପଇସା?
ନା ବେ ଆସିନି ଭରି ଚିଡା ଲାଗୁଛି।
କେତେବେଳେ ଆସିବ ଯେ ସେଇଟା?
କେଜାଣି ସେଟା ତ ମାନେ ଲେଖିଛି ସାଙ୍ସନ ବା ଏ ଡିଷ୍ଟ୍ରିକଟ ଅଥରିଟି ହେଇଗଲେ ମାନେ ସେଟା ପଇସା ଆସିଯାଏ। ତ ହେଇଯାଇଛି ବାର ମେ ନା ବାର ମେ ନା ଏମତି କେତେ ଗୋଟେ ଇଲେଭେନ ନା ଟୁଏଲଭେ ମେ ରେ ଲେଖୁଥିଲା ହେଇଯାଇଛି ବୋଲି ତ ଏବେ ଯାଏଁ ଆସିନି। ତାର ମାସେ ଭିତରେ ଆସିଯାଏ, ଏଇ ତ ଆସିକି ଜୁନ ମାନେ ପାଞ୍ଚ ହେଇଗଲାଣି। ଜ ସେ ଆସିନି। କେଜାଣି କଣ ହବ ଆଉ ମାନେ ଆସିଯିବା କଥା ଆକ୍ଚୁଲି କିନ୍ତୁ।
ହଁ ଆସିଯିବା କଥା ତ ସେଇୟା।
ହବ ଆଉ
ଆରେ ଯୋଉ ଏଥିରେ ସିଲେକ୍ସନ ମାରିବ ତାପରେ କଲ ପରେ ଗୋଟେ ମେସେଜ ଆେ ସେଟା ଆ ଯୋଉ ଫିପ୍ଟି ଫପ୍ଟି ମାରଛୁ ନା ସବୁଥିରେ?
ହୁଁ ହୁଁ ହୁଁ ହୁଁ
ହଉ।
ଆଉ ଯୋଉ ମୋର ତ କାଲି ଆସିଗଲା।
ଆଛା ବଢ଼ିଆ
କହିବି କେତେ ପରେ।
ହଁ।
ଆଉ ପରେ ଆସିବ ପରେ ଆସିବ ତୋର ବି ଆସିବ ତୁ ଆଗ ସାରେ ଆସିବ।
ମୋର ଆଜି ଜାଣିଛୁ ସେଡ୍ୟୁଲ ପ୍ୟାକ୍ ଆଜି ଯିବୁ ଚାରିଟାରେ ଓଲଟାଡାଉନ୍ ଓଲଟାଉନ୍।
ହଁ।
କାଲି ତମ ଘରକୁ
ହୁଁ। ଆଜି ଆଜି କମ୍ପ୍ୟୁଟର ଯିବୁ ନା ଯିବୁନି? ଓ ଓ ହୋ। ଆମେ ତ ଅଧା ଦିନେ ମାନେ ମୁଁ ବି ସେଇଠିକି ମୁଁ ଯୋଉ ଯାଉଥିଲ କମ୍ପ୍ୟୁଟର ସେଇଠିକି ଯାଉଥିଲି।
ହଁ ବର୍ଷାର ତ ସାର୍ଟିଫିକେଟ ମିଳିଯିବ ଆଉ ଦି ଦିନି କ୍ଲାସ ଗଲେ ତମେ ତୁ କମ୍ପ୍ଲିଟ୍ କଲୁନି
ମୁଁ କଲିନି ଆଉ ଏମତି ସ୍ଵାଗତିକ ଉପାସନା ଘରିକା ଯାଉଥିଲେ ସେମାନେ ବି କମ୍ପଲିଟ କେହି କଲେନି। ମାନେ ମୁଁ ଯୋଉ ପଳେଇଲି ସେଆଡେ ଯୋଉ ମତେ ଆଉ ମାନେ ଭାରି ହଇରାଣ ହେଲି ମାନେ କଲେଜ ରୁ ମାନେ ଆସିବି ତାପରେ ଡାଇରେକ୍ଟ କେମିତି କଣ ଯିବି ତାପରେ ପୁଣି ସାଇ ମନ୍ଦିର ତେ ଲେଟ ରେ ଗଲା ବେଳକୁ ମୋର ବା ଆସିଲା ବେଳକୁ ଯାଇକି ରାତି ଦଶଟା ଏଗାରଟା ଆଉ ତ କେହି ନାହାନ୍ତି ତ ମୁଁ ସେ ମୋର ଧର କମ୍ପୁଟର
ଥାନ୍ତୁ ତାପରେ ଯୋଉ ଦିନ କମ୍ପ୍ୟୁଟର କ୍ଲାସ ଥାନ୍ତତା ଦଶଟାରେ ଯାଇଥାନ୍ତୁ ମାନେ ଅଙ୍କଲଙ୍କ ସହିତ।
ମୁଁ ଭାବିଥିଲି ସେଇଟା ବି। କିନ୍ତୁ ଏମତି କେତେ ରହିବି ବୋଲି ମୋର ତ କେତେ କାମ ହନ୍ତି ଯାତ୍ରା ମାତ୍ରା ମୋର ତ ସରୁନି। ସାଢେ ସାତଟରୁ ମୁଁ ମାନେ ମୋର ସାଢେ ଛଅଟାରୁ ସାଢେ ସାତଟା ଥିଲା। ଡେଲି ସାଢେ ଛଅଟାରୁ ସାଢେ ସାତଟା ତାପରେ ପୁଣି କଲେଜ ଡ୍ରେସ୍‌ରେ ଥିବି ଅବଶ୍ୟ କୁଡି ଘରେ କଲେଜ ଡ୍ରେସ ଟା ଚେନ୍ଜ କରିଦେଥିଲେ ହେଇନ୍ତା ଯେ ଏତେ ମତେ ଇଚ୍ଛା ହେଲାନି। ସେତେ ଟାଇମ କିଏ ଘରେ ଗୋଟେ ରହିଲେ ଶାନ୍ତିରେ ଶୋଇବି ଟିକେ ନାଉ।
ମୁଁ ସେଠିକି ଗଲେ କେମିତି ମୁଁ ସେୟା କରିବିବା ଆସିବି ଏପଟେ ତନୁ ଘରେ ରହିବି।
ହଁ ମୁଁ ମତେ ଇଚ୍ଛା ହେଲାନି ତାପରେ କଣ କହିଲୁ ହଉଛି ସେଇ ଟାଇମରେ ଟିକେ ମାନେ ପାଠ ପଢିଆ ମାନେ ନୂଆ ନୂଆ ଯାଉଥିଲି ନା କଲେଜ ସେତବେଳେ ଟିକେ ଫାଷ୍ଟ ସେମିଷ୍ଟର ରେ ଟିକେ ପାଠ ପଢୁଥିଲି। ସେଇଟା ସେତେବେଳେ ମାନେ ଏବେ କଣ ଏବେ ଆମେ ଜାଣିଛେ ପାଠ ପାଠ ପଢୁନୁ ବୋଲି ସେତେବେଳେ ପଢୁଥିଲି ନା ସେତେବେଳେ ଲାଗୁଥିଲା ଯେମତି କମ୍ପୁଟର ଅଛି ତାପରେ ଯଦି ମୁଁ ଏଇଟା କହୁଛି ମୁଁ ପଢି ପାରିବିନି ଇଏ ସେ ସେତେବେଳେ ସତରେ ପଢୁଥିଲି। ଆଉ ଇଛା ହଉନଥିଲା ମାନେ ପୁରା ନୂଆ ନୂଆ ତାପରେ ଏମିତ କରିକି ଛାଡିଦେଲି। ଇଚ୍ଛା ହେଲା ନି ଆଉ।
ହୁଁ ତୁ ମାନେ କେତେ ପଇସା ଦେଇଚୁ?
ମୁଁ ଦେଇଥିବି ଯାହାେଲେ ବି ମାନେ ଆଡମିସନ ରେ ତ କେତେ ହଜାର ନା ସାତଶହ ଏମିତି କେତେଗୋଟେ ଦେଇଥିଲ ମୁଁ ଡିସିଏ କୋର୍ଷ ଟା ତମେ ପ ଜି ଡି ସି ଏ ଦେଇଛ ମୁଁ ସିଏ ନେଇଥିଲି ତ ସେ ଏତିକି ଦେଇଥିଲି ତାପରେ ସବୁ ମାସରେ ପାଁଶ ପାଁଶ କରିକି ଦି ହଜାର ମାନେ ଦି ହଜାର କି ପଚିଶହ ଖଣ୍ଡେ ଦେଇଥିବି ଚାରି ପାଞ୍ଚ ଚାରି ମାସ ଖଣ୍ଡେ ପାଞ୍ଚ ମାସ
ଏବେ ତୁ କଣ୍ଟିନ୍ୟୁ କରିଆକୁ ଚାହିଁଲେ ତ ତତେ ଖାଲି ମାନେ କଣ ମାନେ? ଅ ମାନେ ମାସକୁ ଖାଲି ପଇସା ଦବ ଆଉ ଆଡମିସନ ପଇସା ଦବୁନି।
ନା ଏବେ ଯଦି ଚାହିଁବି କଣ୍ଟିନ୍ୟୁ କରିଆକୁ। ହେଇପାରିବ କିନ୍ତୁ ଆଉ କିଏ କରିବି କହିଲୁ ମୁଁ ତ ସେ କେତେ କଲ୍ କଲେ ଜାଣିଛ କଲ୍ ଉଠଉନଥିଲି ଭାଇ ସେ ସାର୍ କେତେ କଲ୍ କରିଥିଲେ ମତେ ମାନେ ମିନିମମ୍ ଡେଲି ମାନେ ଦି ଦିନ ତିନି ଦିନରେ ଥରେ କଲ୍ କରୁଥିଲେ କାାଇଁ ଆସୁନ କାଇଁ ଆସୁନ। କେତେ କରିଥିଲେ କଲ ତ ମାନେ ଦଶ ବାର ତେର ଥର ଖଣ୍ଡେ କଲ୍ କରିିଥିବେ। ତ ମୁ ଏବେ ଗଲେ ବି ଖରାପ ଲାଗିବ। ହଁ ହଉ ହଉ ରଖିଦେ ରଖିଦେ।
ହଉ ଠିକ ଅଛି।